ହାଲ, କେମିତି ଅଛନ୍ତି?
ଭଲ ଆଉ ଆପଣ।
ଭଲ। ଆଉ କଣ ଖାଇଲେ କଣ ଏଇ ଭାତ ଡାଲି ଆଉ ଆପଣ।
ମୁଁ ଭାତ ଆଉ ବାଇଗଣ ଆଳୁ ତରକାରି।
ହୁଁ ହୁଁ ଆଉ କିଏ ରୋଷେଇ କିଏ କରିଥିଲେ।
ହଉନି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା, ମା, ମୁଁ, ଭଉଣୀ ଭାଇ।
ଆଉ ରଜରେ କଣ କଲେ କଣ
କିଛି ନାହିଁ ସେମିତି ଖାଲି ବସିଥିଲି ଘରେ
ଆଉ ବୁଲାବୁଲି
ନାଁ
ଆଉ କାମ କଣ କରୁଛନ୍ତି କଣ ଆପଣ
ନାଁ ଏବେ ତ ପଢୁଛି।
ଆପଣ ସ
ମୁଁ ସେଇ ଚାଲିଛି ଆଉ ଆଉ ତମର ଏଠି ପୂଜା ପୂଜି କଣ ହୁଏ ଲକ୍ଷ୍ମୀ ପୂଜା ଗଣେଶ ପୂଜା
ଆମ ଏଠି ତ ବଡ଼ ବଡ଼ି ହୁଏ ଲକ୍ଷ୍ମୀ ପୂଜା ହୁଏ ଏ ନୂଆ ନୂଆ କାଳୀ ପୂଜା ବି ହଉଛି।
ଓହୋ କେମିତି କଣ ହୁଏ ଟିକେ କହିବ।
ହୁଏ ସେ ହୁଏ ପୂଜା ହୁଏ ଭତ୍ସ ତା ସହିତ ମେଲଡି ହୁଏ ଦୁଇ ତିନି ଦିନ ହୁଏ ବଡ ବଡ ଆସନ ଅସନ୍ତି ସବୁ ହିରୋ ହିରୋଇନ୍ ମାନେ ଆସନ୍ତି ସିଙ୍ଗର ମାନେ ଆସନ୍ତି।
ଓହୋ
ଆପଣଙ୍କ ସିଆଡେ କିଛି ପୂଜା ଫୂଜା ହୁଏ।
ହୁଁ ଆମର ବି ସେ ଲକ୍ଷ୍ମୀ ପୂଜା ବଡ ହୁଏ। ହଁ ଫାଷ୍ଟ ତ ଟେଣ୍ଟ ମାରିବେ ତିନି ଚାରି ଦିନ୍ ଆଗରୁ। ତାପରେ ଆସିବେ ମିସ୍ତ୍ରୀ ବାହାରୁ ତିଆରି କରିବା ପାଇଁ ମୂର୍ତ୍ତି। ଆମେ ସବୁ ମାଟି ଫାଟି ଆଣିକି ସବୁ ଇଏ କରୁ। ଏଇ କମିଟି ପିଲା ସବୁ ଆଉ ତାପରେ ସେ ଟେଣ୍ଡ ମରା ହୁଏ ଚାଲେ ତାପରେ ଖେଳ ଫେଳ ବି ହୁଏ ଆମର ସେଠି ତାପରେ ଆମର ମେଲୋଡି ହୁଏ ତିନି ଚାରି ଦିନ ହୁଏ।
ହୁଁ।
ତାପରେ ଯୋଉ ସେ ଆସାମର ବାହାରୁ ବଡ ବଡ ପାଟି ଆସନ୍ତି। ସିଙ୍ଗର ଆସି ଏମିତି ଦ ପ୍ରାଇଜ ବି ଦିଆ ହୁଏ, ଆମ ଗାଁ ପିଲା ଫାଷ୍ଟ କରନ୍ତି ମେଲଡି ଯାତ୍ରା ଫାତ୍ରା ସବୁ ଆଉ।
ହୁଁ, ସେ ଗେମ୍ ଫେମ୍ ଖେଳନ୍ତି?
ହଁ, ଖେଳେ ଆଉ। ତମେ?
ହୁଁ, ହୁଁ ମୁଁ ବି ଖେଳେ।
ଅ କି ଗେମ୍ ଖେଳନ୍ତି?
ଅନଲାଇନ୍ ଗେମ ବି ଜି ଏମ ଆଇ
ଆଇ ଖେଳନ୍ତି?
ଉଁ,
ଆଉ ସେଥିରେ ଇନଫୋ ସିକସଟିନ ଧରିଛନ୍ତି?
ଉଁ,
କେମିତି ଚଲାନ୍ତି କେମିତି?
ସେମିତି ଆଉ।
ତାର ଗୁଣି କଣ ଲାଗେ କି?
ଫାଇ ର ଏମ ଲାଗେ ଆଉ।
ଉଁହୁଁ।
ଖେଳ ଦେବେ।
ହୁଁ।
ହୁଁ କେତେ କେଡି ଥିଲା?
ମୋର କେଡି ଦସ ଥିଲା।
ଏତେ?
ଆଉ ତମର?
ମୋର କୋଡିଏ।
ଓହୋ।
ନା ନା ଏତେ ନାଇଁ ଚାରି ନହେଲେ ତିନି ଥିବ।
ଆ
ହୁଁ ଡିଭାଇସ ଭଲ
ଆଉ ଆଇଡି କେମିତି କଣ କଣ କଲେକ୍ସନ ଅଛି କୁହ ଟିକେ?
କଲେକ୍ସନ ତ ଚଉବନ ଅଛି ଆଉ।
କଲେକ୍ସନ କହିଲି ଲେବୁଲ କଥା ପଚାରିଲି?
ଅ ଲେବଲୁ? କଲେକ୍ସନ୍, କଲେକ୍ସନ ଲେବଲ ଟା ଚଉବନ।
କଲେସ ଜିନିଷ କଣ କଣ ରଖିଛନ୍ତି ସେୟଆ କହୁନାହାନ୍ତି।
ଓ। ସେଥିରେ ଅଛି ଅଛି ପିନାଇଟ ଯୋଉ ଏବେ ନୂଆ ଟା ଆସିଥିଲି ଘଡା ବାଲା ସେଇଟା ଅଛି। ସେ ପ୍ରାଇଜ ପାର୍ ଥିବ ସୁଖନା ସୁକୁନା ଥିଲା ସେ ଉଠିଛି ବହୁତ ଜିନିଷ ଉଠିଛି। ଏକ ସୁଟ ରୁ ଅଛି ଗ୍ଲାଇଡର ଫ୍ଲାଇଡର କିନ୍ତୁ ଏତେ ଭଲ ଜିନିଷ ଏତେ ଅପଗଡେଟ୍ ବାଲା ଜିନଷ କିଛି ନାହିଁ ଆଉ ଭଲ।
ହଁ, ହଁ।
ତୋ ବାଇପାସର ଜିନିଷ ଆଉ।
ଓହୋ। ମୋର ବି ଆଉ ମୋର ଅଛି ସବୁ ନିଜରେଙ୍କର ଅଛି, ଗରମ ଅଛି ବହୁତ, ବେସର ହଁ ବେସର ଟା ଉଠେଇଥିଲେ ସେ ସେ ଯାଇଛି ଆଉ। ଗ୍ଲିସର୍ ନାଇଁ ନିଦରେ ଅଛି ଗ୍ଲିସର ଅଛି। ଗ୍ଲିଶର ଠାରୁ ଆହୁରି ଭଲ ଘଣ୍ଟା ଅଛି ମୋ କତିରେ।
କେତେ ବର୍ଷ ଧରି ଖେଳୁଚନ୍ତି?
ହଁ ସେଇ ସାତ ବର୍ଷ।
ଏତେ ଏତେ ବର୍ଷ ଖେଳି ଗ୍ରୀଷର ରଖିଚନ୍ତି ଲାଭ କଣ?
ନିଶ୍ଚ ରଖିଥାନ୍ତି ଯେ କିଛିଟା ଅଛନ୍ତି ନୁ ମାନେ
ଦୁ ଦୁଇ ତିନି ବର୍ଷ ପ୍ଲେୟର ଆସିକି ଗ୍ରିସର୍ ରଖୁଚନ୍ତି। ଆପଣ ରଖିପାରୁନାହାନ୍ତି?
ତମର ଅଛି ଗ୍ଲିସୟାର୍?
ମୁଁ ବା ଏବେ ଦୁଇ ତିନି ବର୍ଷ ହେଲା ମୋ ଘରେ କୋଉଠି ଆସିବ?
ସିଧା ସିଧା କହିବେ ତ ନୁହ ଲୁପ ରେ ରଖ। ହଁ ଗ୍ଲେସିୟର ଅଛି ମୋ ପା ମୋ ଭାଇ ଏକାଉଣ୍ଟରେ ଖେଲିଥିଲେ ତା ଆକାଉଣ୍ଟରେ ଉଠେଇଚି। ନିଶ୍ଚୟ ସେଟା ମାନେ ତ ମୋର ହେଲା ନା? ମୁଁ ଉଠେଇଚି ମାନେ
ଭାଇ ଭାଇ ଏକାଉଣ୍ଟ ମୋ ଏକାଉଣ୍ଟ ଯଦି ସେମ ହୋଇଥାନ୍ତା ତାହାଲେ ହେଇଥାନ୍ତା ଏଟା
ସେମିତି କଣ ଅଲଗା ଫଲଗା ନୁହ। ମୁଁ ଉଠେଇଚି ମାନେ ଏଇଟା ମୋର।
କୁହ।
ଉହୋ ଆଉ ତାପରେ ଅଛି ମୋ କରେ ବହୁତ ଜିନିଷ ଅଛି। ମୋ ସାନ ଭାଇ ସିଏ ଲୁପ ଟିକେ ତ। ଅଳିଆ ଜିନିଷ ବହୁତ ଅଛି। ଆଉ ତମର ସେଠି କଣ ହୁଁ କଣ?
ମୋ ପାଖରେ ଅଛି ଗ୍ଲିଶର ଏରିକା ବା।
ଏକେ ମୁ
ହୁଁ ଲେଭେଲ ସିକ୍ସ।
ଉ ହୁଁ ମୋର ଅଛି ବା ଫେରକ୍ସ ଗୋଟେ ଅଛି। ତାପରେ ଆଉ ଗୋଟେ ନିଦ ରେକ୍ସ ଗୋଟେ ନା ଏଟା କଣ ଜାଣିନି ସିଂହ ବାଲା କିନ୍ତୁ ଅଛି।
ଓହୋ ସେଇଟା।
ହଁ।
ସେଇ ଏକଶ ଟା ସବୁଠାରୁ ବେକାର ଏକଶ ଗୋଟା।
ଆରେ ସେଟାପା ମୁଁ ଉଠେଇଥିଲି ଦଶ ହଜାର ୟୁ ଏ ସିରେ।
ସବୁଠାରୁ ବେକାର। ସେଇଥିରେ ପଇସା ଖର୍ଚଠାରୁ ସେ ଆସିଲା ବ ଏତେ ବ୍ଲାକ୍ ହୋଲ ଭଳିଆ ସେଥିରେ ସେଇଟା ନହେଲେ ଏବେ ଆସିଲା ଗୋଟେ ଡ୍ରାଗନ୍ ଭଳିଆ। କିଛି ଲୋକ ସେଇଟା ଯୋଉ ହ୍ୟାକ୍ ଲଗେଇକି ଲଗଉଚନ୍ତି ସେଇଟା ନହେଲେ ଛୋଟ।
ଓହୋ।
ଲାଞ୍ଜ ଟିକ ଥିବ ସେଇଟା ହ୍ୟାକରେ ମିଳିଯାଉଥିଲା ମୋ ଭାଇ ଖେଳୁଥିଲା ତା ଆଇଡିରେ ଦେଖିଥିଲେ ସେ ହ୍ୟାକ ରେ ଲଗଉଥିଲା। ଏବେ ଏନିମି ମାନଙ୍କୁ ଦେଖାଯିବନି ଖାଲି ତାକୁ ଦେଖାଯିବ ଆଉ।
ତିନି ମାସ ଶେଷ ସବୁ ଖାଲି ତାକୁ ଦେଖିଦେବ ଏ କଲେଜ ଯାଇଚ ନା କେବେ?
ହଁ ମୁଁ ପାଞ୍ଚ ଥର ନା ଛଅ ଥର ଯାଇଚି।
ଆପ
ଆଉ ତମେ?
ତିନଥର।
ତିନି ଥର।
ହୁଁ।
କେମିତି ଲାଗେ କେମିତି ଲାଗେ କଣ କର ଝିଅ କରେ?
କେମିତି ଲାଗେ ଫାଷ୍ଟ ଯେତେବେଳେ ଯାଇନଥିବ ଭଲ ଲାଗିବ ମାନେ କେମିତି ଗୋଟେ ଲାଗିବ ଗଲା ପରେ ବି ସେମତି ବି ଲାଗିବ କି। କିଛି ଅଲଗା ନାହିଁ।
ହୁଁ କଷ୍ଟ ଲାଗେ।
କଷ୍ଟ ତ ହଁ ଲାଗେ ମୋବାଇଲ ଗେମ୍ ବ୍ୟାକ ହେଇଯିବ ଚାଲିିବନି ମୋବାଇଲ ସେଇ ଟିକେ ନା ଜୋନ୍ ଭିତରେ ଫାଇଟ୍ ହବ ଟିକେ ଭଲ ଲାଗେ ମାଇନାସ ହେଲେ ଟିକେ ଖରାପ ଲାଗେ ଆଉ ପ୍ଲସ ନହେଲେ ବି ଖରାପ ଲାଗେ। ଚିଲ୍ କରିଦେବ ମରିଯିବ ସାଙ୍ଗେ ସାଙ୍ଗେ ଭଲ ଲାଗିବ ବି ହେଇଯିବ ନିଜ ଲୋକମାନେ ମାରିଦେଇକି ପଳେଇବେ ଜାଣିପାରିବେନି କହିବେ
ଆଉ କିଏ ଆପଣଙ୍କ ଠାରେ ମାରିଛନ୍ତି
ଉଁ ମୋ ସାଙ୍ଗ ମାନ ମାରିଛନ୍ତି ମୋ ଭାଇ ମାରିଛି ମେଚେକି ହେଇକି।
ଭାଇ କି ମାରୁଥିଲେ ସେ ଜାଣି
ନା ସେ ଘରେ ବସି ଖେଳୁଥିଲା ମୁଁ ମୋ ସାଙ୍ଗ ଘରେ ବସି ଖେଳୁଥିଲି ମାରିଦେଲା ମୁଁ ତାକୁ ଛାଡି ଦେଇଥିଲି ମୁଁ ତା ନାଁ ପଢି ଛାଡି ଦେଇଥିଲି ନା ମୁଁ ମୁଁ ତା ନା ପଢ଼ି ଛାଡି ଦେଇଥିଲି ସେ ଆସି ପଛରୁ ଦେଖି ପାରିଲନି ମାରିଦେଲା ମୁଁ ତାକୁ ଦେଖୁଛି ଅନଉଛି କିଛି କହୁନି ସେ ମତେ ମାରିଦେଲା। ମୋ ସାଙ୍ଗ କୁ ମୁଁ ରିଭାଇସ୍ ଦଉଥିଲି ସେ ମତେ ମାରିଦେଲା ଆଉ।
ହୁଁ ହୁଁ ମୋ ଭାଇ ମୋ ଭାଇ ବି ଥରେ ସିଏ ହେଲା ଯାଉଥିଲା ଯେ ସେ ଥିଲା ଗୋଟେ ରୁମ ଭିତରେ ଏ ଏ ସେ କାଠ ପଛରେ ତା ଟିମ ମେଟ ଆସିଥିଲା ମୁଁ ତ ସେଇ ଗେମ ରେ ଭଲ ମାରିଥିଲି ବୋଲି ମୋ ସାଙ୍ଗ ଯିଏ ଥିଲା ସିଏ ପୁରା ଡରିଗଲା ମୋ ମାକୁ କଷ୍ଟ ଲବିରେ କଙ୍କରା ଲବିରେ ମାରୁଥିଲେ ତ। ତାପରେ ସିଏ ଦେଖିଲା ଡରିଗଲା ତାପରେ ହ୍ୟାକର ଗୋଟେ ପଡିଥିଲା ତାକୁ ବି ମାରିଦେଲି ତାପରେ ମୁଁ ମୋ ଭାଇ ଥିଲା ବୋଲି ମୁଁ ଜାଣିନଥିଲି ସେ ରୁମ୍ ଭିତରେ ଥିଲା ତାକୁ ମାରିଲି ନାଁ ବି ପଢ଼ିନି ତା ସାଙ୍ଗ ଗୋଟେ ପଛରେ ଦୌଡ଼ିକି ଆସିଥିଲା ତାକୁ ବି ମାରିଦେଲି
ହୁଁ।
ତାପରେ ମା ଶୋଇଲା ପରେ ଜାଣିଲି ଯେ ସ ମ ଭାଇ ଦେଲା ନାଡୁରେ
ଓହୋ। ଆଉ ମୋ ସାଙ୍ଗ ଗୋଟେ ଥିଲା ସେମିତି ସେ ସେ ମୁଁ ଥରେ ସେ ଥିଲାନି ଗୋଟେ ଓସେନ ଓଡିଶୀ ବୋଲି ଇଭେଣ୍ଟ ଟା
ହୁଁ।
ସେଇଥିରେ ମୋ ସାଙ୍ଗ ଗୋଟେ ଥିଲା ସେ ଆଉ ଗୋଟେ ଙ୍କ ତା ଘର ମାନେ ଆମ ଘର ପାଖରେ ସେ ବି କଙ୍କର ପୋଷକରୁଥିଲା। ଆଉ ଦୁଇ ଜଣ ଫାଷ୍ଟ କରିଥିଲୁ ସେ ଯାଇଥିଲା କଣ ପାୱାର ପ୍ଲାଣ୍ଟ ପାରେ ରିକଲ ଟା ଥିଲା ସେଇଠି ରିକଲ କରୁଥିଲା ସଷର୍ଗ ଧରି ଆଉ ଭିସ ଧରି ମୁଁ ଗଲି ମାଛରେ ଉଢି ତାକୁ ମାରିବାକୁ ଗଲି ଯେତେବେଳେ ସେ ଶୋଇ ପିଲା ସେଇଠି ସଟଗଟ ଧରିକି ମତେ ଛାତ ଉପରେ ମା ରୁୁଛି ତଳୁ ସେ ସେ ଯାଇଛି ସେଇଟା ମୁଁ କିନ୍ତୁ ମୁଁ ଜାଣିନି ସେ ଦେଖିଛି ସେ ତାକୁ କହୁଛି ଏ ଆଇଲା ସିଏ ଆଇଲା ମୁଁ ଜାଣିନି ମତେ ତାକୁ ମାରିକି ତା ଲାଷ୍ଟ ଟା ଲୁଟିଗଲି ସିଏ ଆସି ମତେ ଘରେ ଆସି ମତେ ମାନେ ମ ଆଲା ଟିକେ ରହିଲା ଘଣ ବାଧ ଦଉୁ ଦେଖୁ ପୁ ମୁ ସେଇଠି ବସି ରହିଛି
ସେମିତି ମତେ ବି ମୁଁ ସେଇ ସଭେଣ୍ଟ ରେ ରଙ୍ଗ ପୁସ୍ କରିଥିଲିଲି
ହୁଁ।
ମୋ ସାଙ୍ଗ ହେଲା ପଛରେ ଆସୁଥିଲା ମୁଁ ବି ଜାଣିନି ସିଏ ବି ଜାଣିନି ମୁଁ ବୋଧେ ଜାଣିଥିବ ଲାଷ୍ଟ ଜୁନ ରେ? ମୁଁ ତାକୁ ଦେଖିଲି ନା ନା ନା ମୁଁ ଜାଣିଥିଲି ସିଏ ବୋଲି କିନ୍ତୁ ପ ପଛରେ ଅଛି ବୋଲି ଜାଣିନଥିଲି ସେ ମ୍ୟାଚ ରେ ପଡିଥିଲା ମେସେଜ ଦେଖିଥିଲା ସେ ମୋର। ମୁଁ ଜାଣିନଥିଲି ସିଏ ଅଛି କିନ୍ତୁ ସିଏ ଜାଣିଥିଲା ମୁଁ ଅଛି ବୋଲି।
ହୁଁ ସେ ମା ଦେଇଥିଲା କଣ ତମକୁ।
ହଁ ପଛରୁ ମାରିଦେଲା ପା ଜୋନ୍ ଆସିଲା ମୁଁ ଯାଉଥିଲି ଜୁନ୍ ଭିତରକୁ ମାରିଦେଲା ସିଏ ଆଉ ଆ ରାତିରେ କଣ ଖାଇବେ କଣ।
ରାତିରେ ଜାଣିନା।
କଣ ରୋଷେଇ କରିଥିବ ମୁଁ ତ ଘରେ ନଥିଲି ଏବେ ଆସଚିବାରେ ହେଇଥିବ ସେ ଆଜି ସାର୍ ସେ ଭଉଣୀ ବି କରେ ମା ବି କରନ୍ତି ମଝିରେ ମଝିରେ। ସେ ଭୋଉଣି ଏବେ ରୋଷେଇ କରିଚି ଆଉ କେବେ କେବେ ରୋଷେଇ କରେ ଭଲ କେବେ କେବେ ମାଛ ପାଣି ଭିତରେ ଭାସିବା ଭଳିଆ।
ଓ ହୋ।
ଥରେ ରୋଷେଇ କରୁଥିଲା ଥରେ ରୋଷେଇ କରୁଥିଲା ଆମ ଲାଗୁଥିଲା ମାଛ ଟା ପାଣିରେ ଭାସଥିଲା।
ହଁ ହଉ ଯାଅ ଖାଇବ ମୁଁ ରଖୁଚି ଆ ପରେ କଥା ହଉଚି।
ଓ ହୋ।
ଉଁ ହୁଁ।